ହଁ। କଣ ନମସ୍କାର
କଣ କରୁଛନ୍ତି?
ମୁଁ ଏଇ ବସିଛି ଆପଣ
ନାଇଁ ମୁଁ ବିଇ ବାସିଛି ଆଉ।
ଆଉ କଣ ଖାଇଥିଲେ?
ଏଇ ଚା ଆଉ ଝୁରୀ ଆପଣ କଣ ଖାଇଥିଲେ?
ମୁଁ ଖାଇଥିଲି ଇପି
ଓହୋ ଇତି ଏତେ ଖାଆନ୍ତିନି ଭଲ ନୁହେଁ।
ଶରୀର ପ୍ରତି ଭଲ ନୁହଁ।
ନା
ଆଉ ଚା ଟା କଣ ଭଲ?
ଚା ବି ଭଲ ନାହିଁ କିନ୍ତୁ ଇପି ଟା ଟିକେ ବହୁତ ଖରାପ।
ଆଉ ତୁମ ଆଡେ ବର୍ଷା ହଉଛି ନା?
ବର୍ଷା ତ ଉଠେଇଥିଲା ବର୍ଷା ଆଉ ହେଇନି ଖାଲି ପବନ ଦଉଛି ଥଣ୍ଡା ପବନ ଆଉ।
ହଁ ସେଇପା ପବନ ଟା ଦଉଛି ଟା ଥଣ୍ଡା ଲାଗନ୍ତା ବ ବର୍ଷା ହୁଅନ୍ତା ଭଲ ଲାଗନ୍ତା। ଦିନ ମାନ ଯୋଉ ଗରମ। ଆମ ଆଡେ ବି ବର୍ଷା ହଉନି ଟିକେ ଟିକେ ଟିକେ ପକଉଛି ପବନ ଟିକେ ଦଉଛି ଯାହା ଆଉ।
ଓହୋ ଆଉ ଘରେ ସମସ୍ତେ କଣ କରୁଚନ୍ତି?
ଘରେ ସମସ୍ତେ ସନ୍ଧ୍ୟାବେଳେ ବସିକି ଟିଭି ଦେଖୁଛନ୍ତି ଆଉ।
ଆପଣ ବି କଣ ଟିଭି ଦେଖୁଛନ୍ତି କି?
ନା ନା ମୁଁ ଟିଭି ଦେଖୁନି।
ଆଜ୍ଞା ଆମେ ବି ଆମ ଘରେ ବି ସମସ୍ତେ ବସିକି ଟିଭି ଦେଖୁଛନ୍ତି। ଆପଣଙ୍କ ଦେହ ଠିକ ଅଛି?
ହଁ ମୋ ଦେହ ପୁରା ଠିକ ଅଛି।
ଆପଣଙ୍କ ମୁହଁରେ କିଛି ପିମ୍ପଲ ବାହାରୁଚି କି?
ମୋ ମୁହଁରେ? ଏବେ ତ କିଛି ବାହାରୁନି ଆଉ କଲେଜ ଗଲାବେଳେ ବାହାରୁଥିଲା ଏବେ ଏବେ ଆଉ କିଛି ବାହାରୁନି।
ହଁ ଡଷ୍ଟ ଫଷ୍ଟରେ ବାହାରୁଥିଲା ଆଉ।
ହଁ।
ଆଉ କଣ ଖାଇଥିଲେ ଖରା ବେଳେ?
ଖରାବେଳେ ସେଇ ଖାଇଥିଲି ପଖାଳ, ଆମ୍ବ, ଭଜା ଏଇ ସବୁ ଖାଇଥିଲି ଆଉ।
ସନ୍ଧ୍ୟା ରାତିରେ ଡିନର କଣ କରିବେ?
ରାତିରେ ରୁଟି ଆଉ କଣ ତରକାରୀ ହେରିକା ହବ ଆଉ। ତମ୍ ଆପଣ ନା ମୁଁ ମୁଁ ତ ରୋଷେଇ କରୁନି କେତେବେଳେ ମନ ହେଲେ ଆଉ ଯଦି ଭଲ ଦିନିଷ ହେଇଥିବ ତାହେଲେ କରିବାକୁ ମନ ହବ ଆଉ।
ଓହୋ ଆପଣ ରୁଟି କରି ଶିଖିଛନ୍ତି?
ହଁ ମୁଁ ସବୁ ରୋଷେଇ ଶିଖିଛି ।
ଆଉ ରୁଟି କେମିତି କରନ୍ତି ଆପଣଙ୍କର ଗୋଲ ଗୋଲ ହେଇଯାଏ?
ମୋର ପୁରା ଗୋଲ ସେମିତି ବେଲିଲେ ହେଇଯିବନି ନା। ମୁଁ ମୋର ମାନେ ଅଭ୍ୟାସ ହେଇଗଲାଣି କରିବାରେ ।
ଓ ହୋ। ଆଉ ଅଟା ଚକୁଳି ଜାଣିଚନ୍ତି?
ସବୁ ଶିଖିଛି ମୁଁ । ସବୁ କାମରେ ସବୁ କାମରେ ଫିଟ୍
ଓହୋ।
ତମେ ବି ରୋଷେଇ ଶିଖ।
ହଁ ଆମେ ଶିଖିଛୁ ଯେ ଅଳ୍ପ ଅଳ୍ପ ଶିଖିଛି ଶିଖିଛି। ଆଳୁ ପରଟା କରି ଜାଣିଛନ୍ତି।
ହଁ।
ପରଟା କେମିତି କରନ୍ତି?
ଆଳୁ ପରଟା ଆଳୁ କୁ ଫାଷ୍ଟ୍ ପଘାରି କି ତା ଦେହରେ ସବୁ ମସଲା ଦେଇକି ଆଗେ ତାକୁ ଅଁ ମାନେ ଇଏ କରିଦବା ତା ତା ପରେ ଆଳୁ ଯୋଉ ରୁଟି ରେ ବେଲିକି ତାପରେ ଆଳୁ ପ ଅ ଆଳୁ
ମାନେ ତମେ କଣ ରୁଟି ଭିତରେ ମାନେ ଯୋଉ ରୁଟି ଭି ଭିତରେ ପୁରରେଇକି କର ନା ଖାଲି ଯେତେବେଳେ ଭାଙ୍ଗ ପକାଅ ପରଟାରେ ସେତେବେଳେ କର।
ହଁ ସେମାନେ ନା ଯୋଉ ରୁଟି ଭିତ୍ ଭିତରେ ପୁରେଇକି କରୁ।
ମୁଁ ମଣ୍ଡା ପିଠା ଭଳିଆ କରିଦିଏ ମଣ୍ଡା ପିଠା ଯେମିତି କରନ୍ତିନି ନା ତା ଭିତରେ ପୁରେଇ ଦେଇ ହଁ ତାପରେ ଗୋଲ କରିଦିଏ ଆଉ ସେଟା କଲେ ଫାଟିଯାଏ ନା ପରଟାଟା ଅଧିକ ସମ କଟି ଭଳିଆ କରଛି। ଆଉ ଆପଣ ଡାଏଟ ମେଣ୍ଟେନ କରୁଛନ୍ତି?
ଡାଏଟ ନା ମୁଁ ଠିକ ଠାକ ଅଛି। ଆଉ ଡାଏଟ ହେଇପାରନି ନା ଘରେ ଖାଇକି କେମତି ମୋଟା ହେବାର ଅଛି।
ଓହୋ ଆପଣ କେତ କେତେ କିଲ?
ଆ ମୁଁ ଏବେ ଚଉବନ ।
ମୁଁ ବି ଏବେ ଚଉବନ ।
ହଁ ସେତିକି ରହିବା ଠିକ। ଏତେ ମୋଟା ହବାର ନାଇଁ ଏତେ ପ ପତଳା ହେବାର ନାଇଁ।
କିନ୍ତୁ ଟିକେ ଡାକ୍ତ ଡାକ୍ଟର କହୁଛନ୍ତି, ହଁ ଡକ୍ଟର କହୁଛନ୍ତି ଆଉ ତିନି ଚାରି କି ଓଜନ କମେଇ ଦିଅ ତମେ ।
ତାପରେ ଯେତେ ପତଳା ରହିବ, ସେତେ ମାନେ ଭଲ ମାନେ ମିଡିୟମ ବେଶୀ ମୋଟା ହେଲେ ବହୁତ କ୍ଷତି।
ହୁଁ। ଆଉ ଚାରଟା ବେଳେ ଆଜି କଣ କରୁଥିଲେ? ମୁଁ କହିଲି ଚା ସକାଳେ ଆଜି କଣ କରୁ
ଚାରିଟା ବେଳେ ମୁଁ ଏଇ ଟିଉସନ କରୁଥିଲି। ଟିଉସନ କରିକି ଆସିକି ଗୋଟେ ଶାଢୀ ସିଲେଇ କରିବା ପାଇଁ ଯାଇଥିଲି, ବ୍ଲାଉଜ ଦବା ପାଇଁ ରଜ ପାଇଁ।
ଓହୋ ରଜରେ ଆପଣ ଶାଢ଼ୀ କରିଛନ୍ତି କି?
ନା ନା ଭାଉଜଙ୍କର ଦବାକୁ ଯାଇଥିଲି। ଦେଇକି ଆସିଲି, ଏବେ ସାଙ୍ଗେ ସା ସାଙ୍ଗ ।
ସେ କେବେ ଦେବେ ବ୍ଲାଉଜ ତିଆରି କରିକି?
ହଁ ସେ ଦେବେ ସେଇ କହିଛନ୍ତି ତ ରଜ ଭିତରେ ଦେଖାଯାଉ।
ହଁ ଆଉ କଣ ଖିଆପିଆ ଇିପି ଆପଣ କରିଥିଲେ ନା ଘ ମାମା ବନେଇ ଦେଇଥିଲେ।
ଯାଇ ଥିଲି ଘରକୁ ଦବା ପାଇଁ ତାଙ୍କ ଘର ପାଖରେ ସେ ଆମର ଜଣେ ଲେ ବାହା ହେଇଚନ୍ତି ତ। ସେ କିଏ ହେବେ ସି ଦେଇ ଦେଲେ କରିକି କରିଥିଲେ ଦେଲ।
ଆଉ ଘରେ ସମସ୍ତେ କଣ ଖାଇଛନ୍ତି ଆଜି?
ଘରେ ସନ୍ଧ୍ୟା ବେଳେ କଣ ଏଇ ମୁଢି ଚା ଏଇ ସବୁ
ଓ ଆମ ଏଠି ତ ସବୁ ମୁଢି ଚା ଖାଆନ୍ତି ଆଉ।
ସନ୍ଧ୍ୟାବେେଳେ ସବୁ ଚା ଆଉ ସକାଳେ ବି ଚା।
ଆଜ୍ଞା ଆଉ ଆପଣଙ୍କର ଆଜି ପରିବା ଆଜି ଆଜି କେଇ ବାର ଶୁକ୍ରବାର। ମୁଁ ଭାବିଲି ଆ ଗୁରୁବାର ନାକ ଆପଣଙ୍କର ଆପଣଙ୍କର କାଲି କି ପରିବା ସବୁ ଆସିଥିଲା?
ଆମର କଣ ଆସିଥିଲା କାଲି ଆଜି ତ ଆସିଥିଲା ମାନେ କାଲି ଆସିଲା ବନ୍ଧାକୋବି ଆସିଥିଲା।
ବନ୍ଧାକୋବି ବନ୍ଧାକୋବି ଏବେ ଆଉ ଭଲ ଲାଗୁଛି।
ମାନେ ଆସିନଥିଲା କେବେଠାରୁ କାଲି ହଠାତ୍ ଆଣିଛନ୍ତି ଆଜି ତ ହେଇଥିଲା ଭଲ ଲାଗୁଥିଲା।
ଓହୋ।
ସିଜିନ୍ ଅନୁସାରେ ଏବେ ସବୁ ପରିବା ମିଳିଯାଉଛି ଆଗରୁ ସିଜିନ୍ ଅନୁସାରେ ଏବେ ହଁ
ତେଲ ଦେଲେ ମାନେ ଏବେ କୋବି ଫୋବି ପୁରା ଟେଷ୍ଟ୍ ଲାଗିବ।
ହଁ। ମସଲା ଦିଆହେଲେ ଭଲ ଲାଗେ ହଁ ତରବୁଜ ଆ ଥିଲା।
ଓ ଆଉ ଘର ଆଜି ଓଳେଇଚନ୍ତି।
ଘର ହଁ ମୁଁ ସବୁଦିନ ଆଜି ଘର ସବୁ ମୋ ଡ୍ରେସ୍ ଗୁରା ସବୁ ଭାଙ୍ଗିକି ସଜାଡ଼ିକି ରଖୁଥିଲି ତାପରେ ଖାତା ବହି ଗୁରା ସବୁ ସାଇଜି କରୁଥିଲି। ଦିନ ମାନେ ଏଇ ସବୁ କାମ ଚାଲି ଘର ଟିକେ ନ ସଫା କଲେ ଭଲ ଲାଗିବନି।
ଆଜ୍ଞା ଶୁଭିଲାଣିି।
ନ ସଫା କଲେ ଭଲ ଲାଗିବନି
ହଁ ଭଲ ଲାଗିବନି। ମାନେ କେମିତି ଗୋଟେ ଅ ମଜା ଅଜବ ଲାଗିବ
କ ହଁ।
ଯେତେ ଡ୍ରେସ୍ ଫ୍ରେସ୍ ଭାଙ୍ଗି ଭୁଙ୍ଗି
ଭୋଗି ରଖିବ ହଁ ମତେ ତ ଆଗେ କବଡ ହରିକରେ ଯେତିକି ଡ୍ରେସ୍ ଆଗେ ତାକୁ ମୁଁ ସବୁବେଳେ ସାଇଜସୂଜା କରି
ହଁ ଆପଣ ଏଇ ଯୋଉ ମାନେ ଡେଲି ଇଉଜ୍ ଡେସ୍ ଗୁଡା କୋଉଠି ରଖୁଛନ୍ତି ସେ କବଡ ଭିତରେ।
ନା ନାଇଁ କବୋର୍ଡ ରେ ନୁହଁ।
ଆଉ।
ଏଇ ଯୋଉ ଥାଇନି ଆଲୋଣା ସେଇଥିରେ
ଏବେ କଉ ରୁମରେ ଆଲାଣା ରଖିଲେ ଭଲ ଲାଗୁଛି କି।
ଏମତି ଗୋଟେ ନମାର୍ଲ ରୁମ୍ ଅଛି ତାର ସେଥିରେ ମାନେ ଯୋଉ ଥୁଆ ହେଇଛି ସବୁ ଆଲଣ ଗୁଡା ଆଉ ତ ରୁମେ ଏଉ ଯାଉ ନାଇ ଆଉ ଅଦରକାରୀ ମାନେ ଏମତି ଆଲନା ମାଲଣ ହେଇଛି ସବୁ ରଖିଦେଇଛୁ ଗୋଟେ ରୁମ୍ ରେ ଆଉ ରୁମକୁୁ ଯେତେବେ ମାନେ ପୁରା ମାନେ ଫ୍ରିରେ କେଉୁ ଠିକ୍
ହୁଁ ମୁଁ ଭାବୁଥିଲି କଣ କହିଲ ଏବେ ଯୋଉ ମିଳୁନି ଅର୍ଗାନାଇଜର ସବୁ ରଖିବା ପାଇଁ ତିନି ଚାରିଟ କିିଆ ଫ୍ଲିପକାର୍ଟ ରରେ ହୁଁ। ସେଗୁଡ଼ା ନେଇ ଆସିଲେ କେମିତି ହବ। ସେ ଭାବୁଥିଲି
ନା ଭଲ ସେଗୁଡା ବି ଭଲ ଆସୁଛି ତ ଯୋଉ ଷ୍ଟାଣ୍ଡ ବାଲା ତ।
ହଁ ହଁ।
ହ ସେଗୁଡା ବି ଭଲ।
ହଁ ସେ ସ୍କିନ୍ କେୟାର ପ୍ରଡକ୍ଟ ପୁରା କୋଉଠି ରଖଛି।
ଯୋଉ ଆସୁଛି। ପାଉଚ ବ୍ୟାଗରେ ଆସୁଛି ସେଇଥିରେ ତ ରଖିବୁ ଭଲ ଆଉ।
ଓହୋ ମୁ ମୁଁ ଏବେ ଆମ ରୁମରେ ଗୋଟେ ମିରର ଲଗେଇଛି ତ। ଆଉ ହଁ ମିରର ଲଗେଇଛି ଆଉ ଗୋଟେ ବେ ସେଇ ଟେବୁଲରେ ଗୋଟ ଅଡର କରିଥିଲି ଆସିଥିଲା। ହ ମୀରର ଟା ଭଲ ଅଛି। ସେ ବଡଟେ ଆସିଛି ଭଲ ଆସିଛି ଆଉ।
ମିରର୍ କଣ ଯୋଉ ମିରର୍ କୁ ମାନେ ଏମିତି ଖୋଲିଦେଲେ ତା ଭିତରେ ରହିଥିବ ତ ଯୋଉଗା ସେଇଗୁୁରା
ନା ନା।
ଆଉ କେମିତି
କାନ୍ଥ ଲଗେଇବାମର।
ହଁ କାନ୍ଥରେ ଲଗା ମାନେ ଖାଲି ର ତା ତଳେ ମାନେ ଇଏ ନା ଖାଲି ମିରର ଆଣିଛ।
ଖାଲି ମିରର ଥିବ ତା ସାଇଟ ରେ ସବୁ ରିଆଟ ଥିବା ମୁଁ ଆପଣଙ୍କୁ ଫାଙ୍କା ହେଲେ କେବେ ପଠେଇଦବି ଆପଣ ଦେଖିବେ।
ହଁ ନା ଅନଲାଇନରେ ଆସୁନି ନା ଯୋଉ ପାଇଁ ମିରରର ତାକୁ ଖୋଲିଦବୁ ତା ଭିତରେ ଛୋଟ ଛୋଟ ମାନେ ଡ୍ର ଟାଇପ ର ହେଇଥିବ।
ହଁ ହଁ ସେଗୁଡା ବହୁତ ରେ ସେଟା ଆମେ ପଡିଲା ସେଇ ତିନି ସାଢେ ତିନି ଭିତରେ
ଓ ହୋ
ଆଆ ଆଉ ସେଇଥିରେ ହଁ। ସେଇଥିରେ ମୁଁ ସବୁ ଜିନିଷ ରଖୁଛି ରଖୁଛି ମାନେ ଆଉ ସବୁ କବଡ ଭିତରେ ରଖ
କୋଉଠି ଉପର ଘରେ
ହଁ
ଆପଣଙ୍କ ଉପର ଘର ପୁରା କାମ ହେଇଗଲାଣି
ହଁ ପୁରା କମ୍ପ୍ଲିଟ ହେଇଯାଇଛି
କୋଉ କଲର୍ ଦେଲ
ଗ୍ରୀନ୍ ମାନେ ନା ଉପରେ ଏଇ ଗରମ ହଉ ସେଠି କିଏ ଶୋଇନାହାନ୍ତି। ଏସି ଲାଗିଲେ ଶୋଇବେ ଆଉ ହଁ ଗରମ ହଉଛି ବୋଲି କେ କେହି ସୋଇନାନ୍ତି ଏବେ
ଓହୋ ଉପରେ କେତେ ତି ଟା ରୁମ୍।
ଉପରେ ଦିଟା ତା ଉପରେ ଗୋଟେ ମାନେ ତିନି ଟା ରୁମ୍। ତିନିଟା ଲାଟ୍ରିନ୍ ବାଥରୁମ୍।
ଉପପର ଲାଟ୍ରନ୍ ମାତ୍ର ନାହିଛି
ମୁଁ ଭାବୁଥିଲି ସେଇ ଯୋଉ ଡ୍ରେସ ଅର୍ଗାନାଇଜର ଗୋଟେ ଆଣିବି
ହଁ ସେଇଟାଣି ଆଉ ଆପଣ ଘରୁ କେବେ ଇନଭାଇଟ କରନ୍ତୁ ଆମେ ଆମ ଉପର ଘର ବୁଲିକି ଯିବେ ଆପଣଙ୍କ ଉପର ଘର
ଆଜ୍ଞା ଆସିବେ ରଜ ବେଳକୁ ଆଉ ଆପଣ ଆମ ଘର ବୁଲିକି ଯିବେ ଆଉ
ଯେତେ ରୁମ କ ଆସ୍ତା ଟିକ ୱେ ର ଦେଖିବ ଭଲ।
ହଁ ଭାବୁଥିଲି ଏଇ ଯୋଉ ୱାଲ ରେ ସବୁ ଆଣିକି ଲଗାନ୍ତିନି ନା
ଏଇ ଫୁଲଷ୍ଟାଣ୍ଡ ସେଗୁଆ ବି ଆଣିକି ଲଗେଇବ
ହଁ ସେଗୁଡା ଭାବୁଥିଲି ଲଗେଇବି ବୋଲି
ଏତେ ଷ୍ଟିକର ଫିକର ଆଣିକି ମାନେ ଯା ତ୍ରା କରିବନି କେବଳ ମାନେ ଯୋ ଆଣିବ ହଁ ଏ ଯୋଉ ଆସନି ନାୱ ଫ୍ୱାୱାର ର ଯୋଉ ଲାଇଟ୍ ଜଳୁଥିବ ଲିଚୁରେ ସେଇଗୁରା ଆଣିକି ଲଗେଇବ ଭଲ ଲ
ହଁ ସେଇଗୁଡା ଭାବୁଥିଲି ଆଣିକି ଲଗେଇବି ବୋଲି।
ହଁ ଅନଲାଇନ ତ ଆସୁଛି ମାରି ଦବ ଯୋ ଆଇଟମ ସବୁ ମା
ହଁ ହଁ ଆଉ ଗୋଟେ ଭାବୁ ଆଣିବ ବୋଲି ଏ ଯୋଉ ଆସ୍ତେଟିକ ର ଯୋଉ ଗଛ ସବୁ ଆସନି ପ୍ଲାଷ୍ଟିକ
ହଁ ହଁ ହଁ ହଁ ଏଇ ରୁମ ର ଥୋଇବା ପାଇଁ ସାଇଡ ରେ
ହଁ, ସେ ମିରର ପାଖରେ ଥୋଇବା ପାଇଁ
ହଁ ହଁ,
ହଉ ମୁଁ ରଖୁଛି,
ହଁ ହଁ,
ହଉ ଠିକ୍ ଅଛି। ହ ହ